ହଁ।
ହ୍ୟାଲୋ।
ତମକୁ କ୍ଲିୟର ଶୁଭୁଛି ତ? ହଁ।
ହଁ ହଁ।
ଆଲୋ ହ ହ। ଆଜି ନେଟୱାର୍କ ଠିକ୍ ଅଛି ବୋଧେ। ମୁଁ କହିଲି ଆଜି ନେଟୁକ୍ ଆପଣଙ୍କର ଠିକ୍ ଅଛି ବୋଧେ।
ହଁ।
ଆଚ୍ଛା କାଲି ଯେତେବେଳେ ନମ୍ବର ଦେଇଥିଲି
ଏଇ ଯୋଉ ବ
ଯୋଦେ ହଁ କାଲି ଯୋଉ ନମ୍ବରଟା ଦେଇନଥିଲି କି ଜଣଙ୍କୁ କଲ କରିବା ପାଇଁ ଆପଣ କରି ଥିଲେ ନା କରିଥିଲେ ସେତେବେଳେ ମର ନେଟୱାର୍କ ଇସୁ ରହିଥିଲା ବୋଧେ।
ହଁ ବା ନେଟୱା ଥିଲା ସେଦିନ ବର୍ଷା ହୋଉଚି ନା।
ହଁ ହଁ ହଁ।
ଏ ଆପଣ ଯୋଉ ଦେଇଚି ଆଜି ହଁ ଯୋଉ ଦି ଜଣଙ୍କୁ ଦେଲି ତାଙ୍କ ସହିତ ବି କଥା ହେଇଯିବେ ତାଙ୍କଠୁ ବି ରିସିଭ ଟିକେ କରିନେବେ। ମୁଁ ତାଙ୍କୁ କହିଦେଇଚି ଆଉ ଟିକେ ସେ ସମୟ ବାହାର କରିକି ଟିକେ ଦେଖ ଖିବେ ଅଉ ସିଏ ମେନ୍ କଥା ହେଲା ତାଙ୍କର ଟାଇମ ହେଲା ସିଏଇ ସକାଳୁ ଟିକେ ଫ୍ରି ରୁହନ୍ତି। ହେଲା ଆ ଆଉ ଏଇ ଖରା ବେଳେ। ହଁ ଦେଖିବେ ଆଉ ହଁ ଟିକେ ମେସେଜ କରି କଥା ହେଇଯିବେ ଆଉ।
ହଁ।
ଆଉ।
ଆଉ ବର୍ଷା ହେଇଥିଲା ନା।
ହଁ ଆଜି ହେଇନି ଆଉ ସେପଟେ ହେଇଥିଲା ଆଜି।
ନାଇଁ ନାଇଁ ଆଜି ହେଇନି କାଲି ହେଇଥିଲା।
କଣ ଏଥର କି ମୌସୁମୀ ବାୟୁ ବର୍ଷା ଆସିଲା ଯେ ଦିନେ ହେଲେ ତ କୁଆଡେ ପାଣି ଶୁକି ଯାଉଚି ତାପର ଦିନକୁ ନାହିଁ।
ବେଶୀ ତ ଘଡ ଘଡି ଟା ମାରୁଚି ଯେ
ଏଇଟା ସବୁ ଏଲିନିୟ ର ପ୍ରଭାବ ଟା ଏମିତି ରହିବ ଏ ବର୍ଷ ଆଉ। କମ୍ ବର୍ଷା ବୋହୁତ କମ୍ ବର୍ଷା ଆଉ।
ହୁଁ ହୁଁ ମୁ ନା ଏ ବର୍ଷ ତ କରିଚୁ ନା ଯେ ଯୋଉ ମାନେ ହେଲା ବେଳକୁୁ ଫେବୁଆରୀ ବେଳକୁ ଯାଁଏତ ହେଲାନ ଖରା ଇଏ ହଉଥିବ।
ହଁ। ସେ ଗୋଟେ ଗୋଟେ ବର୍ଷ କ୍ଲାଇମେଟ ପୁରା ଚେଞ୍ଜ ହେଇଯାଉଚି ପୁଣି ଗୋଟେ ମଝିରେ ଗୋଟେ ଗୋଟେ ବର୍ଷ ସେମିତି ହେଇଥିଲା ଏଇ ଦୁଇ ବର୍ଷ ପୂର୍ବେ ମୁଁ ଦେଖିଚି ଡିସେମ୍ବର ମାସରେ କି ଗରମ ହୋଉଥିଲା। ଡିସେମ୍ବର ଏକତିରିଶ ବେଳକୁ ମାନେ ଖରା ବେଳ ଟା ଯେମିତି ଲାଗୁଥିଲା ପୁରା ଏତେ ଜୋର ଖରାଚେ ଯେମିତି ମାର୍ଚ୍ଚ ମାସ ଖରା ଯେମ୍ତି ଲାଗୁଥିଲା ପୁଣି ପୁଣି ଦି ତିନି ଦିନି ପରେ ପରେ ପୁଣି ଟିକେ ଥଣ୍ଡା ପଡିଲା। ପୁଣି ଯୋଉ କଥା କୁ ସେଇ କଥା।
କେତେଳେ କେମିତି ଚେଞ୍ଜ ହୋଉଚି ଆଉ।
ହଁ କ୍ଲାଇମେଟ
ଆଗରୁ ବି ଯେମିତି ମାନେ ଶୀତ ଟା ହୁଏ କି ମାନେ ଇଏ ହୁଏ ଏବେ ଶୀତ ଗଲାଣି। ଖରା ଟା ଏତେ ହଉଛି ଦେଖୁନ ଶୀତ ଏ ବର୍ଷ ହେଇଛି ଏତେ ଜମ୍ଭାରୁ ବି ଏତେ ହେଇନି
ସେଇଆ ପରା।
ଆଉ ସିଏ ଚେଞ୍ଜ ହେଲାଣି ଆଉ କଳିଯୁଗ ଯେମିତି କୁହନ୍ତିିନି ଶେଷ ହବ। ମୁଁ ତ ଛୋଟବେଳୁ ଶୁଣି ଆସିଛି। କୁହନ୍ତି ଦୁଇ ହଜାର ବାର ମସିହା ତାପରେ କୋଉ ଗୋଟେ କୋଉଠେ କୋଉ ବାର ଗୋଟେ କୁହନ୍ତି କଳିଯୁଗ ଶେଷ ହବ।
ପ୍ରଥମ ପ୍ରଥମ କହିଲେ ଦି ହଜାର ହେଲା ତାପରେ କହିଲେ ଦି ହଜାର ଦଶ ତାପରେ କହିଲେ ଦି ହଜାର ବାର ତାପରେ କହିଲେ ଦି ହଜାର କୋଡିଏ। ତାପରେ କହଛନ୍ତି ଦି ହଜାର ଛବିଶି ଚାଲିଲା ଆଉ
ହୁଁ ଏମିତି ଇଏ ହବନି କିନ୍ତୁ ଯେତିକି ବି ହଉଛି କିଛି ହଉଛି। ଦୁଇ ହଜାର ବାର ମନ ଅଛି ଦୁଇ ହଜାର ବାର
ନେପାଳ ରେ ଭୂମି କମ୍ପ ଯୋଉ ହେଲା।
ହଁ ଦୁଇ ହଜାର ବାରରେ ମାନେ ମାନେ ସକାଳ ସାଢେ ସାତଟା ଆଠଟା ବେଳକୁ ଏମିତି ଅନ୍ଧାର ହେଇଥିଲା କହିବ ଯେମିତି ପୁରା ରାତି ଦଶ ପନ୍ଦର ମିନିଟ ପାଇଁ ହେଇଥିଲା କିନ୍ତୁ ଆଉ ମୁଁ କହିଲି ସେଇଠି ତ ହେଲାଣି ବୋଧେ କଳିଯୁଗ ଶେଷ ହେଲା ଆଉ।
ହେଁ ହେଁ ହେଁ ନାଇ ଦୁଇ ହଜାର କୋଡିଏରେ ବି ଯୋଉ କରୋନା ଟା ହେଲା କେତେ ଉଣେଇଶରେ ସିନା ଆରମ୍ଭ ହେଲା କିନ୍ତୁ ମେନ୍ ତ ତାର କୋଡିଆ ରେ ବହୁତ ଇଏ କରିଦେଇଥିଲା ନା।
ଦୁଇ ହଜାର ଛବିଶ ବି ଅଛି ପୁଣି ଗୋଟେ ଚାଇନା କଣ ହେଇ କରଛି ପୁଣି ଅଛି ଦୁଇ ହଜାର ଛବିଶ।
ଯୁଦ୍ଧ ଚାଲିଛି ନା ବିରାଟ ବଡ ଆକାରରେ ଯୁଦ୍ଧ ଟା ଚାଲିଛି ତାପରେ ଆଗକୁ ଦେଖ କଣ କଣ ହଉଛି ଯୋଉ କ୍ଲାଇମେଟ ଯୋଉ ଚେଞ୍ଜ ହେଲାଣି। ଆହୁରି କଣ ହବ ଯେ ଠିକ ଠିକଣା ନାହିଁ ଆଉ।
ହୁଁ ହୁଁ।
ନିଜ ଘରେ ଟିକେ ଟିକେ ଚାଷ କରିକି ରଖିବା କଥା ଜାଗା ଟିକେ ଖଣ୍ଡେ ଖଣ୍ଡେ ଥିବା ଦରକାର।
ମରୁଭୂମି ଏ ଯୋଉ ଏବେ ତ ପଡିବ ଇଏ ଦେଇଥିଲା ନିଉଜରେ ଦେଇଥିଲା।
ମରୁଡି ପଡିଯିବ ନିହାତି। ଯୋଉମାନେ ଲଗେଇଥିବେ ଧାନ ଯଦି ଧାନ ବିଲରେ ପାଣି ନଥିବ। ଯୋଉ ବର୍ଷାଟିଆ ଧାନରେ ଯୋଉଟା ପାଣି ନଥିବ ଯଦି ସିଏ ଆଉ କଣ ହବ ଲାଷ୍ଟ
ଆଗରୁ ମାନେ ସମସ୍ତେ ଚାଷ କରିବାକୁ ଭଲ ପାଉଥିଲେ। ନା ନାଇଁ ମାନେ ଘର ଘର ଚାଷ ଏବେ ଆଉ କେହି ଚାଷ କରୁନାହାନ୍ତି ନାଇ ସବୁ ଭାଗୁଆରିକି ଦେଇ ଦଉଛନ୍ତି। ସେ ଚାଷ କରିବା ମନା। ହଁ ମେନ୍ ତ ହଉଛି ଗଭର୍ଣମେଣ୍ଟ ଇଏ ଦେଲା ନା ଯୋଉ ଟଙ୍କିକିିଆ ଚାଉଳ ଆଣିକି ଦେଇଦେଲା। ଆଉ କିଏ ସେଇଟା ତ ରଖିଲେ ଆଉ କିଏ ଚାଷ କରୁଛି କେଇ ଆଉ କରୁନାହାନ୍ତି।
ସେଇଆ ପା
ମାନେ ଘର ଘର ମୁଁ ଜାଣିଛି ଆଗ କାଳିଆରେ ହଳ ନଙ୍ଗଳ ନେଇକି ଚାଷ କରନ୍ତି ମାନେ ସବୁ ଏଇଟା ଥାଏ। ଏବେ ଆଉ କିଚି ବି ନାହିଁ ଏବେ ଟ୍ରାକ୍ଟର ନେଇକି ବୁଲେଇ ଦଉଛନ୍ତି ସଇଲା ମେ ଧାନ କଟା ମେସିନବି ବାହାରିଲାଣି। ସେଇଠି ପେଷେଇ ଦେଇକି ସେଇଠି କାଟି କୁଟା କି ଧରିକି ପଳେଇ ଆଉଛନ୍ତି।
ହଁ ପା। ସେଭଳିଆ କଥା ଆଉ।
ଯୋଉ ଧାନ କାଟିକି ଆଣନ୍ତିନି, ଯୋଉଟା କଣ ଯୋଉ କୁହନ୍ତି? ଯୋଉ କାଟନ୍ତି ମ ଆଣିକି ଖଳା ମାନଙ୍କରେ ସବୁ ଗଦାନ୍ତି। ହଁ ସେ ସବୁ ଗାଧାନ୍ତି ଯେ ଟ୍ରାକ୍ଟର ବେଙ୍ଗେଳା ହଁ ବଳଦ ଆସି ବଳଦ ଏରା ଆଗରୁ କରନ୍ତି। ଦିଟା ବଳଦରେ ବାନ୍ଧିଦେବେ ତାକୁ ବୁଲେଇ ବୁଲେଇ ହଳ କରିବେ। ହଳ କରିସାରିଲା ପରେ ଯୋଉ କୁଟା ପୁଟି ଥାଏ ସେଇଠି ଆମେ ବହୁତ ସାରା ଡେଉଁ କୁଣ୍ଡେଇ ହୁଏ କିନ୍ତୁ ଡେଇଁକି ମଜା କରୁ। ଭଉଣୀ ଟା ଏରା ସବୁ ପିଲାଦିନ ମନେ ପଡିଲେ ଭାରି ଇଏ ଲାଗେ ଭାବେ ଫେରି ଆସନ୍ତା କି।
ଓ ହ ହଁ। ମୁଁ ଯେତେବେଳେ ଗାଁ କୁ ଯାଏ, ମୋ ଆଈ କଣ କରନ୍ତି ମୁଁ ଦେଖିଛି। ସେ ଯୋଉ ଧାନ ଗୁଡାକ ସବୁ ସିଝେଇଥିବେ।
ହଁ।
ସିଝେଇଥିବି ସେ ଯୋଉ ଆ ତୁ ଘର ହେଇଥାଏ ସେତେବେଳେ ତ ସେଇଟି ସବୁ ସେଇ ଶିଡ଼ି ପକା ହେଇଥିବ। ସିଡ଼ି ରେ କାହାର କୋଉଠି କାମ ନା ଆମର ଯାଇକି ଆଟୁଘରେ କାମ।
ଆଠୁ ଘର ଲି ହଁ ନେଇକି ଯେତେବେଳେ ପକେଇବେ ସିଢିରେ ଚଢ଼ିଯିବେ ପକେଇଲା ବେଳକୁ ଦଉଡିରେ ବାନ୍ଧି ଦେଇଥିବେ ବସ୍ତାରେ ଆସ୍ତେ ଆସ୍ତେ ଖସେଇବେ। ବହୁତ ମଜା ଲାଗେ।
ହଁ। ଆଉ ଆଟୁ ଘରେ ଯେତିକି ସବୁ ଆଚାର୍ଥକ କରୁ ସବୁ ଆଟୁ ଘରେ ଥୁଆ ହେଇଥାଏ। ଯେତିକି ମାନେ ଇଏ ଜିନିଷ ମାନେ ଯୋଉ ଜିନି ଆମେ ସବୁ ଷ୍ଟୋର ଭିତରେ ଇଏ କରି ରଖୁ ତାଙ୍କର ସବୁ ସେ ଆଟୁ ଘରେ ଥୁଆ ହେଇଥିବ।
ହୁଁ। ସିନ୍ଧୁକ ନା କଣ ଗୋଟେ କୁହନ୍ତି କି ଯୋଉ ଭାଡି ଭାଡି
ହୁଁ। ହୁଁ।
ଧାନ ଥୋଇବେ।
ହଁ, ସେ ଉ ଧାନ ଥୁଅନ୍ତି।
ଆଗରୁ ବି ଖଟା ଫଟା ରଖେ ଘରେ ଚୋରି କରୁ ଠିକ ଖରାବେଳେ ହବ ଶୋଇପଡିଥିବେ। ଖାଇ ଆସିବୁ ସ୍କୁଲୁରୁ ଧରିକି ହାତ ରୁ ମୁଠେ ଧରିକି ପଳେଇଥିବୁ ସାଙ୍ଗସାଥି ଖାଇବା ପାଇଁ।
ନାଇଁ ସେତେବେଳେ ଆକ୍ଚୁଆଲି କାହିଁକି ଏତେ ଖଟା ଖାଇବାକୁ ଇଚ୍ଛା ମୁଁ ଥରେ ଥରେ ସେଆ ଭାବେ। କିନ୍ତୁ ଏବେ ଆଉ ଖଟା ଦେଖିଲେ ମାନେ ଆଉ ଇଣ୍ଟରେଷ୍ଟ ବି ନାହିଁ।
ହଁ ମାନେ ସେତେବେଳେ ମୁଁ ଭାବି ଏତେ ଏତେ ଆମେ ଖଟା ଖାଇଦଉ। ସେ ତ ସେ ଯୋଉ ଆମ୍ବୁଲକୁ ପୁରା ଚକ କଟିକି ପୁରା ତା ଦେହରେ ଲୁଣ ଲଙ୍କା। ଗୁଣ୍ଡ ସବୁ ପକେଇକି ତା ପାଣି କୁ ବି ପିଇଯାଉ। ପିଇଦେ କଥା ଯେତେବେଳେ ଭାବେ କି କେମିତି ଆମେ ଖାଇ ଦଉଥିଲୁ ପୁରା କନ୍ସେ କନ୍ସେ ପାଣି ହବ।
ଏକାଥରେ ଫା ଫାଳ। ଯୋଉ ଆମ୍ବୁଲ ପଡିଥିବ ତାକୁ ତାପରେ ସେଇଥିରେ ସେଇଥିରେ ଚକଟା ହଉଥିବ ସେଇଥିରେ ହେଇଥିରେ
ପାଣି ପଡୁଥିବ ହଁ ପରା। ମୁଁ କେମିତି ଖାଇଦଉ କେମିତି ପିଇଦଉ ଏ ପ୍ରଭୁ। ଆମକୁ କିଛି ଜଣା ପଡେନି। କିନ୍ତୁ ଏବେ ଦେଖିଲା ବେଳକୁ ପୁରା ଟିକେ ଯଦି ଗୋଟେ ମାନେ ଫାଳେ ବି ତ ନୁହଁ ଆଉ। ଗୋଟେ ଖଣ୍ଡେ ବି ଯଦି ଡାଲିରେ ବି ଯଦି କୋଳଥ ଡାଲିରେ ବି ପକା ହଉଛି ତ ସିଏ ବି ଖାଇ ହଉନି।
ସେତବେଳେ ମଜା ନା ଆଉ। ପୁଣି ଖ ତା ମାନେ ଲୁଚେଇକି ରଖିଥିବେ ସେଠି ଆଉ ନଥିବ। ତାକୁ ଧରିକି କଉଠୁ ଲୁଚିକି ଚାଲ ସାଙ୍ଗସଥି ସବୁ ମିଶିକି ଇଏ ଗୋଟେ ଖଟା ଆଣିଥିବ ସିଏ ଗୋଟେ ଖଟା ଏମତି ମିଶେଇକି ଖାଇବା ହବ।
ହଁ ପରା। ଆଉ ତାପରେ ସିଏ ଗୋଟେ ଭଲ ଲାଗେ କଣ କହିଲ? ସମସ୍ତଙ୍କର ଘରୁ ଯୋଉ ଅଲଗା ଅଲଗା ଆସିଥିବ।
ହଁ।
ଅଲଗା ଅଲଗା ଟେଷ୍ଟ। ସମସ୍ତଙ୍କର ଅଲଗା ଅଲଗା ଟେଷ୍ଟ ବାହାର ତ ଖଟାରୁ ସିଏ ଗୋଟେ ବହୁତ ବଢିଆ ଲାଗେ। ନାଇଁ କାର ଛୁଇଁ ଆଚାର୍ ତ କାର କୋଳି ଆଚାର। ତ କାହାର ଆମ୍ବ ଆଚାର।
ଦିନେ ଭାବେ ସେ ପଳାନ୍ତି କି ସେ ଇଏ କୁ। ପୁରୁଣା ଦିନକୁ ପଳାନ୍ତି ବର୍ଷା ହେଲେ ବି ଭଲ ଲାଗେନି। ପିଣ୍ଡା ମାନଙ୍କର ବସିଥିବ ପାଣି ଯାଉଥିବ ଯୋଉ। ଛୋଟ ଛୋଟ ଡଙ୍ଗା କରିକି ସବୁ ମିଶିକି ବସେ କାହା ଡ଼ଙ୍ଗା କେତେ ବାଟ ଗଲା।
ଗଲା ହଁ ହଁ। ସିଏ ମୁଁ ତ ବେଶୀ ଖାଲି ଅନାଏ କଣ କହିଲେ ଏଇ ଯୋଉ ପାଣି। ଠପ୍ ଠପ୍ ଠପ୍ ଠପ୍ ହେଇି କି ଯୋଉ କେତେଟା ଫୋଟକା ହେଲା।
ହୁଁ
ପାଣିରେ ମୁଁ ଖାଲି ତାକୁ ଗଣୁଥିବି କେତେଟା ଫୁ ଫୁଟୁକା ହେଲା କୋଉ ପାଣିରେ କେତେଟା ଫଟ ଫଟ ଫଟ ଫଟ ପଡୁଛି। କାହିଁକ କେଯାଣି ସେଗୁଡା ଭାରି ମଜା ଲାଗେ।
ହଁ ଗାଁ ପରିବେଶ। ତ ଗାଁ ପରିବେଶ ଆଉ ଟୋଟାଲ ମାନେ ନାହିଁ।
ନା ଏବେ ଛୁଆ ଖାଲି। ଛୁଆ ଖାଲି ପାଠ ପଢାରେ ଖାଲି ବ୍ୟସ୍ତ ଆଜି ପାଠ କରିବା ସେ ପାଠ। କରିବା ଖାଲି ମୋବାଇଲ ଫୋନ ଟିଭି କିନ୍ତୁ ସିଏ ଯଉ ମଜା। ଆ ସେମାନେ ଆଉ ସେ ହୁଁ ହୁଁ।
ଆମ ବେଳକୁ ମୋବାଇଲ ନଥିଲା ନା ଆମର ଖେଳ ସବୁ ସାଙ୍ଗସାଥି ଥି ଆସ ତ ଆସିକି ବ୍ୟାଗ ଟା ଫୋପାଡି ଦଉ। ଡ୍ରେସ୍ ଚେଞ୍ଜ କରିଦଉ ଚାଲ ସାଙ୍ଗସାଥି ମାନଙ୍କ ସହ ଖେଳ। ପୁରା ସନ୍ଧ୍ୟା ଯାଏ ଖେଳ ଚାଲେ।
ହୁଁ ସେ ଆମର ମଜା ଅଲଗା ଥିଲା ଏମାନେ ଯୋଉ ଟିଭି ଫୋନ। ଆଉ ଏଇ ଯୋଉ ପାଠ ଏ ସବୁ ବେକାର କରିଦେଲା ଛୁଆ ଗୁଡାକୁ।
ସବୁ ଆଧୁନିକ ଛୁଆ ଆମ। ସେତେବେଳକୁ ସାର୍ ମାନଙ୍କୁ କେତେ ଡର ଥାଏ ବାଡେଇବେ ମାନେ। ମୁଁ ତୁ ପୁରା ରେକର୍ଡ ହେଇଯାଇଥିଲା ମତେ ମାରିଥିଲେ ଯାଇକି ନ୍ୟୁଜରେ ବାହାରି ଯାଇଥିଲା। ଏମିତି ପିଟି ଥିଲେ ମତେ ସାମ୍ବାଦିକ ମାନେ ସବୁ ପଳେଇ ଆସିଥିଲେ। ମ୍ୟାଥରେ ଭୁଲ ହେଇଥିଲା ମାନେ, ଏ ଟିଚର ଆସିଲେ ରାଗିକି ଆସିଥିଲେ ଘରୁ ଆଚ୍ୟୁଆଲି ସେ ରାଗିକି ଆସିଥିଲେ।
ଆଚ୍ଛା।
ମତେ କହିଲେ ଯା ମ୍ୟାଥି ଗୋଟେ ଆସିଲେ ଡାଇରେକ୍ଟ କହିଲେ ଯା ମ୍ୟାଥି କରିବୁ। ମୁଁ କରିପାରିଲିନି ଆ ଚତୁର୍ଥ ପଢୁଥିଲି ବୋଧେ। ଏମିତି ମାଇଲେ କଷିକି ଦଶଟା ପାହାରକୁ ମୋ ପିଠିରେ ଛାଲି ଦେଇଛନ୍ତି। ମୁଁ ମାଡ଼ ଖାଇଛି ମତେ କହିଛନ୍ତି ମାଡ ଖାଇଛୁ ଘରେ କହିବୁନି ମୁଁ କହିଲି ମୁଁ ଯାଇକି ଲୁଚିଛି ଜଣଙ୍କ ଘରେ ଆଉ। ଜ୍ୱର ଯେ କାହିଁରେ କଣ ମାଡ ଖାଇଥିଲି ନା। ଆଉ ମତେ ଖୋଜି ଖୋଜି ଏମିତି ଆଣିଲେ ସାଙ୍ଗସାଥି ଆସିକି ଆମ ଘରେ କହିଦେଲେ। ତାପରେ ତ ଯାଇକି ଘରେ ସବୁ ପାଟିପୁଟା କଲେ ସାରଙ୍କୁ ଭୁଲ ମାଗିଲେ ସାର୍ ସମସ୍ତଙ୍କ ଆଗରେ। ମତେ ନାଇଁ ବାପାଙ୍କୁ ମାଗିଲେ। ସାମ୍ବାଦିକ ଉପରେ ପଳେଇ ଆସଥିଲେ ତା ପରଠୁ ତ ସବୁ ମାଡ ଉଠିଗଲା ଆଉ କଣ।
ଆଚ୍ଛା ଆଚ୍ଛା।
ଏବେ ବି ଆଉ ମାଡ ଫାଡ ନାହିଁ ନା ଛୁଆ ମାନଙ୍କୁ।
ହଁ ସେଇଟା ଆପଣଙ୍କୁ ହେଇଥିଲା ବୋଧେ ମାଡ ନାଇଁ କି?
ଉଁ ହୁଁ ମତେ ତ ପୁରା ନାଇଁ ମୋ ପାଇଁ। ଅନ୍ୟ ଛୁଅ ମାନଙ୍କୁ ହେଇଥିଲା ମତେ ଯୋଉଟା ହେଇ ଥିଲା ପୁରା ସାମ୍ବାଦିକ ମାନେ ସବୁ ପଳେଇ ଆସିଥିଲେ।
ଆଚ୍ଛା ଆଚ୍ଛା।
ଜୋରେ ବାଡ଼େଇଥିଲେ ଚତୁର୍ଥ ପଞ୍ଚମଠୁ।
ଅ ହଉ ଠିକ ଅଛି କାଲି କଲ କରିବି ଆଉ।
ହଉ ହଉ।
କାଲି ଏଇ ସମୟରେ ମତେ କଲ୍ କରିଦେବେ ଆଉ।
ହଉ ହଉ।
ହଉ।